ହ
ଆଜ୍ଞା ମଣିଂ। ହାଲୋ ସୁଭୂଜି? ଆଜ୍ଞା ଶୁଭୁଛି ମୋ ଆପଣଙ୍କ ବୟସ ଶୁଭୁଛି ମତେ। ଆଜ୍ଞା। ଆଜ୍ଞା ଶୁଭିଲା ଶୁଭନୁ ନା
ହଁ ସୁଭିଲା ଗୁଡ଼୍ ମନିଂ।
ସୁଭିଲା ମର୍ଣିଂ ମର୍ଣିିଂ ଆଜ୍ଞା କଣ କରୁଛନ୍ତି।
ଏଇ ବସିଛି ଆଉ କଣ କରିବା।
ବ୍ରେକ ଫାଷ୍ଟ ସରିଲାଣିି?
ଚାହା ବିସ୍କେଟ ଖାଇଥିଲି ହଁ ଶୁଭୁଛି ବା। କଣ କହିଲ ଅ ନାଇଁ ଅଛି ଖାଇନେଇ।
ହୁଁ ଆଉ ରୋଷେଇ କଣ କରିବ ପ୍ରାଏ ସୋଇଥିବ। ନାଇଁ ନାଇଁ ଆଜି ଆଜି ଦଲିଆ ଖାଇଛି। ନାଇଁ ଆଜି ଦଲିିଆ କରିତି ଖାଇଛି।
ହଁ।
ଆଜ୍ଞା।
ଉପମା କରିକି ଖାଉଛନ୍ତି ନା ଖିରିକରିକି?
ନାଇଁ ଉପମା ଭଳିଆ। ସବୁ ପରିବା ପକେଇକି ଉପମା ଭଳିଆ କରୁଛୁ। ଆଜ୍ଞା।
ଆଉ ଆଜି ଆଇଁସ କଣ ଘରେ?
ଆଇଁଷ ଆଜି ମାର୍ଛ ହେଇଚି। ବାବା ଜାଇଛନ୍ତି ମାଛ ଆଣିକି ଆସିବେ କହିଲେ ମା। ଆଜ୍ଞା।
ହାଲୋ।
ଆଜ୍ଞା ବର୍ଷା ହେଇଛି କାଲିରାତିରେ କି?
ହଁ ବର୍ଷା ତ ଇଆଦେ ସବୁବେଳେ ଲାଗି ରହୁଛି ଆଉ ରାଗଡା ଆଣଉଛି ଆଉ।
ହୁଁ ଆମର ଏବେ ବି ବର୍ଷା ହଉଛି ଏବେ ସକାଳୁ ବି ହଉଥିଲା ଏବେ ବି ହଉଛି। ଯାଇଚି ତା ସ୍କୁଲ ଛାଡିିକି ଆସିଲିଣି। ଆସିବୁ ବାରଟା ବେଳୁକୁ ଦେଖିଆ ଆଜ୍ଞା ଏଇଆ ଆପେଲ ଟିକେନୁ କେତେବେଳେ କେମିତି ସେଆ ତାର କାମ ଚଲେଇଥିଲା ଆଉ କିଛି ଦା ବଛି ମାଛ ବଛା ବଛି ସେ ଏମତି କରିଥିଲା। ବାବା ଗାଧଉଥିଲେ ମା ତାର କାମ ମାର ତାର ଚଲିଥିଲେ ରୋଷେଇ ଘରେ କାମ ଆଉ।
ହଁ ଚୁଲି ଲାଗେ ନାଇଁ ଗ୍ୟାସରେ ସବୁ
ଆଜ୍ଞା ଚୁଲି ନାଇ ତ ଗ୍ୟାସ୍ ତ ସରିଆଟା।
ଆଉ ଗୋତେ ତିନି ମହଲା ଘର ଉପରେ ତଳେ ଭଡା ଲାଗିଛି ମଝିରେ ରହୁଛୁ ଆମେ ଆଉ।
ଏଟା ଏ ପାଖାପାଖି ଅଛି ଗୋଟେ ରୁମ୍ଟା କମ୍ପାନୀ ତ ତାର ଲୋ କଗୁଡା ସବୁ ଏଇଠି ରହୁଛନ୍ତି ସେଇମାନଙ୍କ ଯୋଗୁଁ ଭଡା ଏଇଠି ଜବର। ଏଇ ଯୋଉ ଖୋଜୁଛନ୍ତି ସେମାନେ ସେଇ ତଳ ତଳେ ସେଇ ଫ୍ୟାମିଲି ଦି ଜଣ ରହିଛନ୍ତି ଉପରେ ବି ସେଇଆ ରହିଛନ୍ତି ଆଉ।
କେତେ ନାଖେ ଦିଅନ୍ତି ପେମେଣ୍ଟ?
ଏଟା ଗୋ ତଳ ରୁମଟା ଆସୁଛି ଗୋଟେ ହଉଛି ସାଢେ ସାତ ହଜାର। ଆଉ ଗୋଟେ ଛୋଟିଆ ଗୋଟେ ସିଙ୍ଗଲ ରୁମଟେ ଅଛି ସେଇଟା ଦି ହଜାର ଟଙ୍କା। ଆଜ୍ଞା।
ନାଇଁ ତଳେ ଜୁମ କେତେଟା ଅଟେ?
ଆଜ୍ଞା ଏଇଟା ଦିଟା ଦିଟ ଦିଟା ରୁମ। ଦିଟା ରୁମ୍ ଆଉ ଦିଟା ବାଥରୁମ୍ ଗୋଟେ କିଚେନ ଠାକୁର ଘର ଆଉ। ଡାଇନି ସେଇଟା ସାଢେ ସାତ ହଜାର ଟଙ୍କା। ଆଉ ଗୋଟେ ସିଙ୍ଗଲ ରୁମଟେ ଅଛି ସେଇଟା ଦି ହଜାର ଟଙ୍କା ଆଉ ବାକି କି ଉପରଟା ଟୋଟାଲ ଦଶ ହଜାର ଟଙ୍କା।
ହୁଁ ଆଉ ଲାଇନ ବିଲ ସେମାନ ଦେବେ ନା ତମେ?
ନାଇଁ ନାଇଁ ଲାଇନ ବିଲ ଟା ଏକ୍ସଟ୍ରା ତାଙ୍କର ଆଉ ସବୁ ପାଣି ଫାଣି ହେରା ମାଗୁଛି ହେରା ଆମରି ଆଉ ମେଣ୍ଟେନାସ ଯାହା ହେଲା ଲାଇନ ଫାଇନ କାମ ଯାହା ଲାଗୁଛି ମେସରେ ହେଟା ଆମ ମନେ କର ଫ୍ୟାନଟେ ଖରାପ ହେଇଗଲା ତାର ଆମରି ଇଲେକ୍ଟ୍ରିକ ବାଲା କୁ ଡାକିଦଉ ସେ ତ ଠିକ କ ସେ ଏକା ବେଳେକେ ପାଞ୍ଚ ଦଶଟା କାମ କଲା ପରେ ପାଞ୍ଚଶହ ଟଙ୍କା ଖଣ୍ଡେ ନବ ଯିବ ଆଉ। ଆଉ ଥରେ ଗୋଟେ କାମ ପାଇଁ ସେ କିଛି ନବନି ଏକାଳେ ପାଞ୍ଚ ଦଶଟା କାମ। କାମ ହେଇଗଲା ଦଶ ପନ୍ଦରଟା କାମ ହେଇଗଲା ସେ ଆସିବ ପାଞ୍ଚଶହ ଛଅଶହ ଟଙ୍କା ଯାହା ତାର ହବ ନବ ଯିବ। ଏମିତି ତାର ବି ପାଖରେ ତା ଘରବି ଏଇ ପାଖରେ। ହଁ ଏଇଟା ଖାଲି କଣ ପାଇଁ ରହିବ ଅଛି ତ ଏଠି ବଢା ଦିଆହବ। ତାପରେ ଦି ମହଲା ହିଁ ହେଇଥାନ୍ତା ବାବା କହିଲେ ଆଉ କାଳେ ପୁଣି ଲାଷ୍ଟକୁ କିଏ କରିବ ନ କରିବ ସେ କି କଣ ହବ ମୁଁ କରିଦି। ଏକାବେଳେ କେ ହେଇଟି ବୋଲି ତିନି ମହଲା ଏକା ବେଳେକେ ହେଇ ପାରୁଚି। ନହେଲେ ଆଚଲି ଦି ମହଲା ପାଇଁ ପ୍ଲାନ୍ ହେଇଥିଲା।
ଆଉ ଆ ଯାଉଛନ୍ତି ରଥଯାତ୍ରାକୁ?
ନାଁମ ଆଜ୍ଞା ରଥଯାତ୍ରା ଯାଇନୁ ଠାକୁର ଡାକି ନାହାନ୍ତି ଆମକୁ ପାପିଲୋକ ଆଁ ଠାକୁର ଡାକି ନାହାନ୍ତି ଯାଇନୁ ଆଉ। କୋଉ ବର୍ଷ ବି ମୁଁ ଯାଇପାରିନି ମାନେ କଣ ଫାଷ୍ଟ
ହଁ ଠାକୁର ଥବେ ତ ତମ ପାଖରେ ପଇସା ନଥବ
ଆଜ୍ଞା।
ଆଜି ଡୋରି ଲଗେଇ ତୋ ଇସା ନଥିଲେ ବି ତମେ ଯା
ସତ କଥା ହଁ। ସେତ ସତ କଥା ଗୋଟେ ଥିବ କିଛି ପ୍ଲାନ ହିଁ ନଥିବ ହଠାତ ଉଠିବେ ଯିବୁ କିଛି କାମ ନାହିଁ ତ ଦେଖିଆ। ଆଜ୍ଞା ଆସି ସାଇଲିଣି ସାଢେ ନଅଟାରୁ। ପୁଅକୁ ଛାଡିଲେ ଗାଧେଇ ପାଧେଇ କି ଆସିବା ଆଉ ସାଙ୍ଗେ ସାଙ୍ଗେ।
ହୁଁ। ହ୍ୟାଲୋ।
ଆଜ୍ଞା। ପୁଅ ଯାଇନି ବଧେ ତା ଗୋଡ ଭଲ ହେଲାଣି?
କଣ କହିଲେ? ହଁ ଆଜି ବାନ୍ଧିବା ବନ୍ଧା ହବା ପାଇଁ ଯିବ। ଏ ଏକ୍ସଶ୍ରେ କରିଥିଲି। ଆଉ ଟିକେ ଜଷ୍ଟ ଅଛି ମାନେ ଜଏଣ୍ଟ ଟା ଲାଗିବା ପାଇଁ କି ଆଉ।
ଆଛା ଆଛା। ଏକ୍ ଶ୍ରେ ଆଜ୍ଞା। ସେଇ ପାଖରେ ହସ୍ପିଟାଲ ଅଛି କି?
ନାଇଁ ହସ୍ପିଟାଲ ନୁହଁ ଆମର କାଳୁପଡା ସେକ ଅଛି।
ଆଛା ଆଛା। କାଳୁପଡା ଏଇ ପାଖରେ ଆଜ୍ଞା।
ହଁ ସେଇଠି ଯାଇନୁ ଆଜି ଯିବୁ। ଆଉ ଥରେ ନା ଥରେ ଖଣ୍ଡେ ବାନ୍ଧି ସାରିଲା ପରେ, ତାପରେ ସେ ମାଲସ କରିବେ ଆଉ।
ଓ ହଁ। ମୁଁ ବୋଉକୁ ନେଇକି ଯାଇଥିଲି ଜେଜେ ମା ଙ୍କୁ। ଆଜ୍ଞା।
ହୁଁ।
ଜେଜେମା କୁ ନେଇକି ଯାଇଥିଲୁ। ଜେଜେମା ପଡି ଯାଇଥିଲା। ଅଣ୍ଟା ଭାଙ୍ଗି ଯାଇଥିଲା ତାକୁ ସେଇଠି ନେଇକି ଯାଇକିଲୁ। ବାନ୍ଧି ଦେଲେ, ବତା ଦେଇକିନି ବାନ୍ଧିଲେ ଯୋଉ କଷ୍ଟ ତାକୁ ହେଲା।
ଭଲ ସେଟା ତ ହାଡ ପକେଇଲା ବେଳୁ ଭାରି-ନାଇଁ ଆର ଜଲଦି ଭଲ ହେଇ ଯାଇଥାନ୍ତା। ଆର ଜଲଦି ଭଲ ହୋଇଯାନ୍ତା। ଇଏ ମାଇଲା ମାଇଲା, କଣ କହିଲ ମାନୁନି। ଚାଲି ବାକୁ ସିଏ ମନା କରିଥିଲା। ଇଏ ଚାଲୁଛି।
ହଁ, ହଁ, ହଁ, ହଁ। ଯା ହେଲେ
ଆଉ ପ୍ରେସର ପଡିଲା ମାନେ, ସେ ଯୋଉ ଜଏଣ୍ଟ ଟା ଇଏ ଆମର, ଯୋଉ ନଳୀ ଗୋଡ ନା ମେନ୍ ଗୋଡ। ସେଇଗୋଟା ହିଁ ମେନ୍, ଆମର ଦିଟା ହାଡ ନଳିଗୋଡରେ। ସେ ଗୋଡେରେ ଦିଟା ଆଡ, ସରୁ ଗୋଟେ ମୋଟା ଗୋଟେ ମୋଟା ଟା ହିଁ ହେଇଯାଇଛି।
କେଉ କେ, କେଉଠି ଏତେ ଜୋରେ ପଡ଼ିଲେ ଯେ?
ସେ ତ ବାବା ସାଙ୍ଗରେ ଯାଇଥିଲେ, ଗ୍ୟାସ ଟାଙ୍କି ଆଗରେ ଠିଆ ହେଇଥିଲା। ଏ ବି ଜିଦିଆ ଟା ତା ଗ୍ୟାସ ପଛପଟେ ବସିଥିଲେ କିଛି ହେଇନ
ଥିବା ବିଚରାକୁ, ଆଜ୍ଞା।
ଇଏ କଣ କରୁଛି, ଗ୍ୟାସ ଟାଙ୍କି ଉପେରେ ବସିଗଲା। ଆଚ୍ଛା ବାଲି ଜାଗା। ହେଇ ଯାଇଛି, ପଡିଗଲା ଭିତରେ ଟାଙ୍କି ଟା ଫୁଲ ଟାଙ୍କି ଟା ନା? ଆଉ ନୂଆ ଟାଙ୍କିଟା ଫୁଲ ଟା, ସେ ଗୋଡରେ ପଡିଗଲା କ୍ଷେନୁ, ମାନେ କଁଳା ହାଡ।
ଭାଙ୍ଗି ଯାଇଛି, ହଁ ତ ହାଡ଼ କଣ ଆଉ ଏତେ ଷ୍ଟ୍ରଙ୍ଗ ହବନି କି? ହେଇନଥିବ?
ନା ଦେଢ ମାସ ପରେ ହେଇଲାଣି।
ଦେଢ ମାସ। ହଁ ତାଙ୍କିଆ ବହୁତ ଜୋରରେ ତାଙ୍କ ମୁଣ୍ଡ କଣ ହେଇଯାଇ
ଏରା କହନା କହନା ମାମା ବେ, ମାନେ ମାସେ ଖଣ୍ଡେ କଣ୍ଟିନିଉ ପାସିଲା। ! ! ! ! ! ! ! ! ! ! ! ! ! ! ! ପଚିଶ ଦିନ ହେଲାଣି ଚାଲୁଛି, ସେ କହିଥିଲା ସିଏ ବି କହି ନାଇଁ ଚାଲିବାକୁ ଟିକେ ଟିକେ ଚାଲିବାକୁ ଚାଲି ବି, ଇଏ ପୁରା ଦଉଡୁଛି ଆଉ। ହୁଁ ଛୋଟ ଛୁଆ ମୁ ଚିଡିବି ଚି, ଯାଉଛନ୍ତି ବଡ ମଣିଷ ଆମେ ବସି ଲା ବେଳୁ ଆମେ ଚିଡ଼ି ଯାଉଚୁ। ଆଉ ସେ
ହୁଁ ଛୋଟ ଛୁଆ ଆଉ କୁଆଡୁ ବସିବ। ଆଜି ସନ୍ଧ୍ୟାବେଳେ। ତ ବର୍ଷା ରାତିରେ ବର୍ଷା ହେଇନି ଇଆଡେ? ଆମ ଆଡେ ତ ବର୍ଷା ପ୍ରବଳ।
ଯେ ଅଧିକା ରାତିରେ ଯଦି ହେଇଥିବ ହେଇଥିବ ଆଉ।
ଆପଣ ସ-ଆପଣଙ୍କୁ ସବୁଠୁ କଣ କରିବା ପାଇଁ ଭଲ ଲାଗେ? ସବୁଠୁ ଭଲ କାମ, ମାନେ ପଢିବା ପାଇଁ? ପାଇଁ ଖେଳିବା ପାଇଁ? ଗାଇବା ପାଇଁ? ହବି ଆପଣଙ୍କର?
ମୋର ସବୁବେଳେ ମାଇଣ୍ଡ କଣ କହିଲ, ମାନେ ଖାଇବା ଉପରେ। ବୋହୂ, ବୋହୂ ଆରିକା ବାଟରେ ଯାଉଥିଲେ କୋଉଠି କଣ ହବ ଆସିନାହାନ୍ତି ବୋ କରି। ଖାଇବା ମାନେ ଆବାର ଯାବାର ନୁହଁ। ମାନେ ଫୁଡ୍ ଲା କି ମଟନ ହେଲା ଚିକେନ୍ ହେଲା, ସେଇ ଉରା ମାନେ ଅତି ମାନେ ମତେ ସେ ଯୋଉ ମମୋ ତା, ହଁ ପାସ୍ତା ମୋମୋ ରେ ଯୋଉ ଚାଟେ ଏସବୁ ଫେବାଇଟି ଦହିିବରା ଆଳୁ ଏଉରା ହେଲା ମାନେ ବାହାର ଜିନିଷ ଖାଇବାର ମୋ ମା ଆଇକି
ମତେ ବୁଲିବା
ଘରେ ବି ମୁଁ ୟୁଟ୍ୟୁବ ଦେଖିକି ନୂଆ ରି ସିପି କଣ ହେଲା କରେ।
ଭଲ ରୋଷେଇ କରନ୍ତି ନା ନାଇଁ ଘରେ କୁହନ୍ତିନି?
କଣ କହିଲେ?
ଟିନା ନାଇଁ ଭଲ ରୋଷେଇ କରନ୍ତି।
ହଁ ଆଇଁଷ ଉପରେ ସେ ଭଲ
ହୁଁ ହୁଁ ସାଧା ହୁଏନି?
ହଁ ସାଧା ଉପରେ ବି ଭଲ ହୁଏ।
ସାଧାରେ ସେ ଯୋଉ ବଢ଼ି, ଆଳୁ
ହଁ ସେଇଟା ତ ଭଲ ଫେବରାଇଟ ସେଥିରେ ମାନେ ମୋ ଆମର କଣ ବଢି, ଆଳୁ, ସାରୁ ଅ ବ ବିଲାତି ହେରିକା ପକେଇ ଯୋଉ ହୁଏ। ସେଥିରେ ମାନେ ଗୋ ଜଣେ ଜଣେ ଅଛନ୍ତି ପଖାଳ ଭାତ ଖାଆନ୍ତି ତା ଦେହରେ ଚୁପୁଡିକିରି। ସେଇଟା ବଢିଆ ଟେଷ୍ଟ ଲାଗେ ଅଲଗା ତମେ ଡାଲିରେ
ଖାଇନି ବାପା ମୋର ଖାଆନ୍ତି ବହୁତୁ।
ଡଲି ଡାଲି ରେ ତମେ ପଖା ଚୁପୁଡି ଖାଅ ସିଏ ଗୋଟେ ଅଲଗା ଟେଷ୍ଟ ବାସି ଚିକେନ୍ ଗୋଟେ ଅଲଗା ଟେଷ୍ଟ। ଷ୍ଟେ ଅଣ୍ଡା ଆମ୍ୱଲେଟ୍ ଟା ଗୋଟେ ଟେଷ୍ଟ ମାନେ ସବୁ ମାନେ ମାଛ ଫ୍ରାଏ ଟା ଓନଗା ଟେଷ୍ଟ ମାନେ ସେଇ ଦିନଷ ମାନେ ତାକୁ ମାନେ ବିଭିନ୍ନ ପ ପ୍ର କଲେ ମାନେ ଅ ହଁ ମନେ କର ତମେ ଚାଇଁ ଭାତର ଗୋଟେ ଅ ଖାଇବ ଗୋଟେ ଟେଷ୍ଟ ସଜ ଭାତ ଆଉ ଗରମ ଭାତ
ଆଜ୍ଞା।
ଡିଫ୍ରେଣ୍ଟ ଟାଇପର ଅଛି। ମାନେ ଗୋଟାଏ ଜିନିଷକୁ ତମେ କେତେ ପ୍ରକାର କରିପାରିବ।
ହୁଁ ଛି ରୋଷେଇ କରିିବି ଆଉ ଟିକେ ପରେ ଗଲେ। ହାଲୋ।
ହାଲୋ।
ହଁ ମୁଁ କହିଲି ରୋଷେଇ କରିବି ଆଉ ଟିକେ ପରେ ଗଲେ। ଆଛା ସରିଶାଇଲେଣି ଆହା ଆହା ସକାଳୁ ତ ସାରି ଦୋଉଚ। ଯାଉଚି ଯାଉଚି।
ହାଲୋ ହଁ ମୁଁ ରୀ ମୁଁ ଟିକେ ଯାଉଚି ପୁଅକୁ ଗାଧଦେବି
ଆଉ ଟିକେ ଆଉ ଟିକେ ଅଛି ତ ଟାଇମ ଆଉ ଅଳ୍ପ ଅଛି। ଦଶ ମିନିଟ୍ ହେଇନଥିବ। ଠିକ ଅଛି ମୁଁ ଭି କାମ କରିବି ଟିକେ ଯାଇକି କାମ କରିଦେଇକି ପଚେ କଲ୍ କ ଆଉ ମୋର ବାସ୍ ସରିଯାଇଚି ବି ତିରିଶ ଟା ସରିଯାଇଚି ମୋର। କାଲି ଆଉ କଲ୍ କଲେ ବି ମୁଁ ରିସିଭ୍ କରିପାରିବି
ନାଇଁ ମୁଁ କହିଲି ଏଗୁୁରା ସବୁ ଯାଉଚି ନା ସେଥିପାଇଁ।।
ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ ଠିକ ଅଛି ଆଜ୍ଞା ଆଜ୍ଞା।